ହେଲା ଏବେ କେମିତି?
କିଏ ଜାଣେ ଭଗବାନଙ୍କୁ ଜଣା କଣ ହଉଛି? କିଛି ଜାଣି ହଉନି କିଛି।
ଆଚ୍ଛା।
ମତେ ଲାଗୁଛି ତମେ ଟ୍ରାଫିକିରେ ଥାଇ କଥା ହେଲା ବେଳେ।
ହଁ ଆଉ ଟ୍ରାଫିକି। ନା ନା। ନା ମୁଁ ବାଲକୁନି ରୁମ୍ ରେ ହିଁ ଅଛି।
ରୁମ୍ ରେ ଏମିତି ଗାଡି ସାଉଣ୍ତ ସୁବୁଛି।
ଆରେ ପାଖରେ ବାଲକୁନିଟା ଆଉ ଶୁଭିବନି।
ହୁଁ ହୁଁ।
ମୋର ଅଭ୍ୟାସ ଅଛି। ଯେହେତୁ ଘରଟା ଆମର ରୋଡ୍ସ ସାଇଡ୍ରେ ଅଭ୍ୟାସ ଅଛି।
ମୋର ବି ଘଡର ରୋଡ ସାଇଡ୍ ରେ କିନ୍ତୁ ଏତେ କାହିଁ ସାଉଣ୍ଡ୍ ହୁଏନି।
ମାନେ ଗାଁ ଆଉ ମାନେ କଣ କହିଲ ଟାଉନ୍ ରେ ଫରକ ଟା ଅଛି କି ନାଇଁ ମତେ କୁହ।
ଫରକ ଅଛି ତମେ କଣ ପୁରା ଏନଏଚରେ ଅଛ ନାଇଁ କି।
ଆମର।
ନା ନା ଭୁବନେଶ୍ଵର ହଷ୍ଟେଲ୍ ଟା।
ପୁରା ବରମୁଣ୍ଡା ଫାୟାର୍ ଷ୍ଟେସନ୍ ପୁରା ପାଖେରେ।
ଆଉ ସେଥିପାଇଁ ଏତେ କୁ କାଁ କେଁ କାଁ ହଉଛି ଆଉ।
ୟେଶ୍।
ହଉ ଆଉ କଣ ସକାଳେ ଖାଇଥିଲ?
ସକାଳେ ଖାଇଥିଲି ରୁଟି ଆଉ ପୋଟଳ ଆଳୁ ଭଜା।
ସ -ସକାଳେ ରୁଟି ଖାଇଥିଲ ପୋଟଳ ଆଳୁ ଭଜା ଭାତ ଖାଇ ନଥିଲ ଙ୍କେ?
ନା।
ବଞ୍ଚିଚ ଟି?
ହଁ ବଞ୍ଚିଚି, ଭାତ ସପ୍ତାହ ହେଲା ଖାଇନି ବଞ୍ଚିଚି ବାକି।
ସପ୍ତାହ ହେଲା ଭାତ ଖାଇନ?
ନା।
ଆସନ୍ତା ଆସିଥିଲୁ ଓଡିଶାର ଲୋକ ଭଳିଆ ମୋତେ କାଇଁ ଲାଗୁନୁ। ଆଫ୍ରିକା ରୁ ଆଇଚ କି? ଉଁ,
ନା, ନା।
ଭାତ ନ ଖାଇ କେମିତି ରହୁଚ କି?
ଏ ମୁଁ ରହିପାରେ।
ମାନିବାକୁ ପଡୁଚି ପାଦଧୂଳି ଦରକାର ତୋମର ଟିକେ।
ନା।
ହଁ ଛାଡ ଛାଡ। ବିନା ଭାତରେ ରହିପାରୁଥିବା ଓଡିଶାର ପିଲା ଫାଷ୍ଟ ଟାଇମ୍ ମୁଁ ଶୁଣୁଛି।
ମୁଁ ରହିଯିବି।
ରହିଯିବ ହେଲେ ମୁଁ ହେଲେ ଖାଇବି ମୁଁ ଭାତ ନ ଖାଇଲେ ରହିପାରିବି
ପରେ ଭାତ ଖାଇବି।
ହୁଁ, ମାନେ ଏଇଟା କଣ ଗୋଟେ ବ୍ରତ ଥିଲା ନା କଣ ଏତିକି ଦିନ ଭା
ନା ନା ମୋତେ ଭାତ ପସନ୍ଦ ନୁହେଁ।
ହୁଁ ତୋମେ ଯାଅ ନହଲେ ସା-ସାଉଥ ଆଫ୍ରିକା ଯାଅ ନହେଲେ। ଖାଲି ରୁଟି ଖାଇବ ଉଁ, ନହେଲେ ପଞ୍ଜାବ ଯିବ ଭାରି ଖାଲି ରୁଟି ଖାଇବ।
ଏ ନା ନା ସେଇ ଆଡ଼େ ଗଲେ ଗରମ ହବ ବେଶି।
ଉଁ, ଆ, ଖାଲି ରୁଟି ଖାଇକି କେମିତି ରହୁଚ ମୁଁ ଭାବୁଚି। ତୋମ ରୁମ୍ ମେଣ୍ଟ ଖାଲି ରୁଟି ଖାଉଛନ୍ତି ହେଲେ ବି?
ନା ନା ସେମାନଙ୍କର ତ କରୁଛନ୍ତି। ଯିଏ ଯା ରୋଷେଇ କରୁଛିନା ଯାହା ଇ ସେ ଦି ଜଣ ରୋଷେଇ କରିକି ଖାଇବ।
ପରେ ଚାରି ଜଣ ଯାକ, ଚାରି ଜଣ ରୋଷେଇ କରୁଛନ୍ତି ନା କେମତି କଣ?
ହୁଁ ଚାରିଜଣ ଯାକ ଚାଟା ଗ୍ୟାସ୍। ଯାହାର ଗ୍ୟାସ୍ ଅଲଗା ଅଲଗା ସବୁ ଗ୍ୟାସ୍ ଅଲଗା ଯିଏ ଯାହାର ରୋଷେଇ ଯାହା କରିକି ଖାଇବ।
ତୋମକୁ ଗୋଟେ କମ୍ଫର୍ଟେବୁଲ ଲାଗୁଚି ଚାରି ଜଣ ଯାଙ୍କ ରୋଷେଇ କରିକି ଖାଇଲା ବଳେ?
ଯେ କଣ ସମସ୍ତେ କଣ ଗୋଟେ ଟାଇମ୍ ରେ କରିବେ କି, କାହାର ଟାଇମ୍ କ- ଅଲଗା ଅଲଗା ନା।
ଗୋଟେ ଟାଇମ୍ ରେ କରନ୍ତୁ କି ଅଲଗା ଟାଇମ୍ ରେ କରନ୍ତୁ। ସପୋଜ୍ ଏକା ଟାଇମ୍ ରେ ଖାଉଥିବ ସେ ଗୋଟେ ଜିନିଷ ଖାଉଥିବ, ତୋମେ ଗୋଟେ ଜିନଷ ଖାଉଥିବ, ସେ ଗୋଟେ ଜିନିଷ ଖାଉ ତୁ ଭଲ ଲାଗୁଛି ସେମିତି?
ସେ ମାନେ ଆଉ କେମିତି ଖାଇବୁ ଭ
ମୁଁ କହିବା କଥା ଏକାଠି ରୋଷେଇ କରିକି ଏକାଠି ଖାଇଲେ କେମିତି ଲାଗିବ କିନ୍ତୁ ଜଣ ଜଣ ଅଲଗା ଖାଉଥୁବ, ତୋମର ଗୋଟେ ତୋମେ ଗୋଟେ ଖାଉଥିବ ତାଙ୍କ ସାଙ୍ଗ ମାନଙ୍କର ଇଚ୍ଛା ହବ ସେଇ ଜିନିଷ ଖାଇବା ପାଇଁ।
ସେମାନେ ଏତିକି ଭାବୁନଥିବେ ତୋମେ ଟିକେ ବେଶି ଭାବିଦଉଛ।
ନା ନା ନାଇଁ ଆକ୍ଚୁଲି ଆମ ପୁଅ ପିଲାଙ୍କ ଲାଇଫ୍ ଟା ସେୟା ଆମେ
ହଁ ଆମ ଲାଇଫ ଟା ବି ସେୟା ଥିଲା ବା କି ଏଇଠିକି ଆସିକି ଅଲଗା କାରଣ ସାଙ୍ଗ ମାନେ ସବୁ ଯିଏ ଯାର ଦୂରେଇ ଗଲେ। ଦୂରେଇ ଏମତି କଣ ତାଙ୍କ ଯିଏ ଯାର ପାଠପଢାରେ ଯିଏ ଯାହା ଲାଇନ୍ କୁ ପଲେଇଲେ। ଏଇଠି ତା'ପରେ ଏତେ ଭଲ୍ ସେ, ମୁଁ କାହା ସହିତ ମିଶି ପାରେନି, କାହାକୁ ସାଙ୍ଗ କରିପାରେନି। ଏୟା ଆଉ କଣ? ତା'ପରେ ମୁଁ ମୋର ଏକୁଟିଆ ଇଏ କରିଛି, ଆଉ କଣ?
ଡେସ୍କାରାଇବ୍ ସେମିତି କିଛି ନାହିଁ। ମୁଁ କହିବା କଥା ସପୋଜ୍ ତୋମେ ଖାଉଚ ତୋମ ଖାଇବାରେ ମୋ ଉପରେ ନଜର ଲାଗିଲା। କି ମୁଁ ଖାଇବାକୁ ଇଚ୍ଛା ହଉଚୁ ମୋର ସେ ତୋମ ଖାଇବା ପାଇଁ କି ତୋମ ରୋଷେଇ ଟା ଭଲ ହେଇଛି।
ଆରେ ଦେଖ ମୁଁ ଯୋଉ ରୁମ୍ ରେ ରହୁୁଚି। ମୋ କଥା ଶୁଣ ମୁଁ ଯେ ରୁମ୍, ଆମେ ଚାରିଜଣ ରହୁଛୁ ସେଥିରୁ ତିନି ଜଣ ଡ୍ୟୁଟି କରୁଛନ୍ତି। ମୁଁ ହିଁ ଗୋଟିଏ ଯୋଉ ଯୋଉଟା କି ପାଠ ପଢୁଛି ତ ସେମାନେ ଡିଉଟି କରୁଛନ୍ତି ଓଭିଅସଲି ଡିଉଟି ଟାଇମ ରେ ସେମାନେ ତ। ପଳେଇଥିବେ ନା ତାଙ୍କ ପୂର୍ବରୁ ମୁଁ ପଳେଇଥାଉଛି ମୁଁ ଖାଇବାକୁ ଆସିଲା ବେଳକୁ ସେମାନେ ପଳେଇଥିବେ। ରାତିରେ ସେମ୍ ଟାଇମରେ ଥିଲେ ମୁଁ ଆରପଟରେ। ପୁଛି।
ତାହେଲେ ତାହେଲେ ଲୁଚିକିନି ଖାଇ ଦଉଛ ନା କଁ।
ନା ମୋ ସାଙ୍ଗ ମାନଙ୍କ ସହିତ ଖାଉଛି ଆରେ ପଟେ। ଯିଏ ଯା ଟାଇମ ରେ ଖାଉଛି ଆଉ କଣ।
ହଉ ଭଲ କଥା ଏମିତି କିନ୍ତୁ ମୁଁ ଚଳି ପାରିବିନି।
ଆରେ ଚଳି ବୁଁ ବୁ ବା ମାନେ କଣ ବା ବାଧ୍ୟ। ଚଳି ପାରିବୁନୁ ‌କଣ। ଏଇଭଳିଆ ସିଚୁଏସନ ଆବେ କିଏ କୋଉ ଗାଁରୁ ଆସିଛନ୍ତି ତ
ଖାଇବା କିଏ ତତେ ନଜର ପକେ କେଇବ ମୁଁ ଖାଇ ପାରିବିନି।
ହଁ ସମସ୍ତେ ଯେମିତି ନଜର ପକେଇଦଉଛନ୍ତି।
ନଜର ନୁହଁ ମୁଁ ଖାଇଲା ବେଳେ କିଏ ଏମତି ଉଣ୍ଡୁଥିବ ମୁଁ ଖାଇବନି ସତ କଥା। ନଜର ଟା ଅଲଗା କଥା। ମୁଁ ବସିଲା ମୁଁ ଖାଇଲା ବେଳେ କିଏ ଯଦି ମୋ ପାଖରେ ବସିଥିବ ମୁଁ ଖାଇବିନି ସାଥି ହୋଇ ଖାଉଥିବୁ ବୋଲି ଖାଉଥିବୁ।
ତ ଶସୁଅ ତମେ ଖାଉଚ କି, ସେ ଯିଏ ଆସ ହଠାତେ ବସ୍ ଆସିଲା ଆରି କଣ କରିଅ, ହେଇଠୁ ଉଠି ପଡ଼ିବ?
ହଁ, ମୁଁ ହେଇଠୁ ଉଠି ପଡି। ନା, ମୁଁ ଯଦି ସିଏ ସାଇଡ୍ ହେଇଯିବଲେ, ସାଇଡ୍ ହେଇଯିବ ନହେଲେ ଉଠି ପଡି, ମୁଁ ଖାଇବିନି ସତକଥା।
ଆଁ।
ସପୋଜ ମୁଁ କୁ ଯୁଆଡେ ଯିବି ଯାଏ ମୁଁ କହେ ତ ତମେ ବାଢି ଦେଇକି ତମେ ଜାଅ ଭାରି। ମୁଁ କଇବି ମତେ ଦରକାର ହେଲେ ମୁ ମାଗିବି ମତେ ଏଇଟା ଭଲ ଲାଗେନି ‌। ସତ କଥା କିଏ ଗୋଟେ ଉଣ୍ଡିକି ରହିବ ତୁମେ ଯେମିତି ଖାଉଛ ସେଇଟା ଗୋଟେ ଭଲ ନୁହେଁ ‌।
ହୁଁ।
ହୁଁ।
କିଏ କାଇଁ ଉଣ୍ଡିକି ରହିବ। ସିଏ କିଏ ଉଣ୍ଡି ଥୀବ ଅଜବ ମଣିଷ। ତାକୁ ଡାକିଦବ ଏ କାଇଁ ଉଣ୍ଡୁଛୁ ଆସେ ଖାଇଦବୁ ଏଇଠି ମିଶିକି।
ହଁ ସେଇଟା ତ ସତ କଥା। ହୁଁ। ଆଉ ତାର ଇଚ୍ଛା ଥିଲେ ବି ସେ ମନା କରିବ କିନ୍ତୁ ମନରେ ଠିକ ମନଥିବ ଖାଇବା ପାଇଁ।
ମୁଁ କଇଲି ତମେ କଣ ଆଷ୍ଟୋଲୋଜର ନା କଣ। ରିଆଲିଟି ସତ କଥା ମ ଜଣେ ଜଣେ। ସେମିତି ଅନେଇଥେ କିନ୍ତୁ ସେ ତମକୁ ବି ଅନେଇ ନଥିବ ଆଉ କୁଆଡେ ଅନେଇଥିବେ ତମେ ଭାବୁଛ ତମକୁ ଅନେଇଥିବେ। ତମର ଗୋଟେ ଫେବରାଇଟି ଜିନିଷ ମୁଁ ଖାଉଛି ତମେ ମୋ ପାଖରେ ଅଛ‌ ତମର ଇଛା ହଉ ନଥୀବ ଖାଇବାକୁ। ନାହିଁ ମୁଁ ରହିବିନି।
ହୁଁ ଏଇଟା ତ ବୁଝୁଛ ଆଉ।
କଁ ସବୁବେଳେ ତମେ କଁ ଫେବେରାଇଟ ଖାଇବାଟା ଖାଉଥିବ କି ନାଇଁ ନା। ହଁ ସେଇ ଦିନେ ଅଧେ। ହଁ ଥରେ ଜଦିଟେ ହଉ ଅନେଇଲା ଅନେଇଦେଲା। ଯଦି ପେଟ କାଟିବ ମେଡିସିନ ଖାଇଦବ ସଇଲା।
କି ମୁଁ ଏଇ। ଶୁଣ ସେଇ ପେଟ କାଟିବ ଆଖି ପଡିଗଲା ସେଇଥିରେ ମୁଁ ବିଶ୍ଵାସ କରେନି।
ହଉ ଆଚ୍ଛା ଶୁଣନ୍ତୁ ଜଦି ତମେ ବାହାରକୁ କଆଡେ ଯାଇଥିବ। ହେଲା ବେଳେ ବାହାରେ କୁଆଡେ ଖାଇବାକୁ ଯାଇଥିବ କଣ ତୁମ ସାଙ୍ଗ ସାଥି ସମସ୍ତ ସ୍ତଙ୍କୁ ନେଇ କି ଯାଇଥିବ କି ନାଇଁ ନା ଯଦି ଗୋଟେ। ଏ ଦୋକାନଟେ ଖାଲି ଥିବ ତୁମେ ଯିବ ଖାଇବ ଖାଇଠିଆକୁଟିଆ
ହୁଁ ହୁଁ
କଣ ଆଉ ଦିଟା ଗୋଟା କିଣବା ଆସ ସଧୁ ଖାଇବେ ବୋଲି ଦୋକାନ ବାଲା ତ ଅନୁଧବନା ବିୁଛି ହଁ ନାଇଁ ନାଇଁ କେହି ଲୋକ ନଥିବେ କେହି ଲୋକ ନଥିବେ ତମେ ହିଁ ଏକୁଟିଆ ଥି
ମୁଁ କାହିଁକି ଯିବି କି ସେବାଟକୁ ବେକାରଟାରେ
ଲ ଖାଇବା କେ ଯାଉ ସେ ସେଇଟା କିଏ କହିଲା ହ ଦୋକାନ କି ଲୋକମାନେ ଥିବେ ଖାଇବାଭଲ ହୁଁ ହୁଁ ମୋର ଗୋଟେ ସାଙ୍ଗ ସେ
ମାନେ ସେ କହିଲା ଲୋକ ନାହାନ୍ତି ଏଇଟା ଭଲ ହେଇନିବ ଆଉ ଗୋଟେ ଦୋକାନ ଟାକୁ ଭ ତି କଲା ଲୋକ ଗହଳି ହେଇଥିଲେ ଖାଇବା ଭଲ ହେଇନଥିଲା ମୁଁ କହିଲି ତୋ ଓଲରେ ପଡିକି ଯିବ ବଲେ ଏମିତିକା ଖାଇବା ମିଳିବ ସିଲୁ ସମସ୍ତ ମିଶିକି
ଅ ଯଉ କହୁଛୁ ଯେ ଏଇ ଲ ଏଇ ଦୋକାନରେ ଲୋକ ନାହାନ୍ତି ଦେଖିଲା ବେଳକୁ ସେଇ ଲୋକ ବହୁତ ଭଲରେ ରୋଷେଇ କରିଥା ଭଲସେ ଖାଇବା କଥା
ଏମିତି ବେଳେ ବେଳେ ହେଇଯାଏ ବେଳେ ବେଳେ ହେଇନଥାଏ ଏମିତି ଆଉ ସେମିତି କଣ କହିହବ କୌଣସି କଥା
ହାଇଟା ବି ସତ ବତ
ହୁଁ ଲୋକ ଭାବନ୍ତି ଯେ ଗହଳି ହେନି ମାନେ ଲୋକ ଖାଇବା ଭଲ ହେଇନି ତ ସେଥିପାଇଁ କେହି ଯାଉନାହାନ୍ତି
ହୁଁ କିନ୍ତୁ ଆମେ ହେଉଛୁ ହଁ ଏଇ ଲୁକୁଡ଼ାର ବୋଧେ ବେପାର ହେଉନି ଚାଲ ଆମେ ବୋର କରିଦବୁ
ହୁଁ ଏମିତି ଆଉ ଲୋକ ବହୁତ କମ ଭାବନ୍ତି
ମୁଁ ଭବେ ସ୍ ଏରେ ସତ
ହୁଁ ହଉଉ
ହ
ତାହେଲେ ରୁଟି ନିଜେ କରୁଛ ନିଜେ ତିଆରି କର ସକାଳେ ଖାଇକି ଯାଇଛ ନ କି ଉଠୁଛ କେତଟରେ
ସାଢ଼େ ପାଞ୍ଚଟା ଛଅଟା
ଛରରେ ଉଠୁଛ ତାପରେ ଗାଧା ଫାଧା କରିକି ରୁଟି କରୁଛ ନ କି
ହଁ ଫ୍ରେେଶ ହେଇକି ଆସିକି ରୁଟି କରୁଛି ମଜା କରୁଛି ଖାଇବାର ଖାଇବି ତାପରେ ଯିବି ତାପରେ ଲଞ୍ଚଟା ଉପରେ ଆସିବି ସେଇଟା ଖାଇବି ଯିବ ତାବ ରାତିରେ ଆସ ବି ସେଇଟା ଖାଇବି ଶୋଇବି
ମାନେ ସକାଳେ କରିଦେଉଛ ତିନିଥର ଶିଖାାଉଛୁ
ସେ ଆଉ ପନ୍ଦରଶରୁ କିରୁୁ ସେିଖରେଉ
ଚୁଲି ଏଇଟା ତମର ଖାଇବାର ପ୍ରୋବ୍ଲେମ ନାହିଁ ଅଳସୁଆ
ଯେମିତି ନିଜେ ଥିଲେ ଯେମିତି ଦିନକୁ ତିନିଥର ରୋଷେଇ କରିକି ଖାଇଥାନ୍ତା
ଆଟଲିଷ୍ଟ ରାତିରେ ରୋଷେଇ କରୁ ଥରେ ରୋଷେଇ କରି ତିନି ଥର ଖାଇବ ସେ ଖାଇବା ଯାଉଛି ଟି ପାାଟିକି ନାଇ କିମତି ଖାଉଛ ତମେ ତମେ ତ ଭଗବାନ ଛାଡ ଛାଡ ସକାଳେ ତକା ରାତିକିରେ ଦିପରା ଖାଇଲା ଆସି ମତେ ଭଲ ଲାଗୁନି ପୁଣି ଥର ଖାଉଛ ତମେ
ଆ ତମ ଭଳିଆ ବଡ ଲୋକ ଆମେ ନୁହେଁ ନା ସେଇଥିଲାଗ ଆଉ ନୁହେଁ ଲ ଆଉ ଆଚ୍ଛା ଘରେ ଘରେ ତା ହେଲେ କ ଘରେ ସକାଳୁ ମାନେ ନିଜ ରୋଷେଇ କର ଆମ ଆ ମୁ ହଁ ବହୁ ସକାଳୁ ରୋଷେଇ କରୁଛି ଘରେ ତ ଦି ପରେ ଯାହା ରୋଷେଇ କରୁଥିବେ ସେଇରା ରାତିରେ ରହୁଛି କି ନାହିଁ।
ସକାଳେ ଆଠ ଶୁଣ ସକାଳେ ତମର ଦି ଭାର ରୋଷେଇ ହଉଛି ନା ସକାଳେ ରୋଷେଇ ହଉଛି।
ମୁଁ ସକାଳୁ ରୋଷେଇ ଯେହେତୁ ଲାଇବ୍ରେରୀ ଯାଉଛି ସେଥିଲାଗି ସକାଳୁ ରୋଷେଇ କରୁଛି। ଚାସିଲେ ଆଉ ଖରାରେ ଓ ଘରେ ଦି ମାନେ ଦି ପରେ। ଦି ବର ରୋଷେଇ ହୋଉଛି।
ଦିଵ
ଭାତ ହରିକା ମାନେ ସେଇ ବାରଟା ଗୋଟେ ବେଳକୁ ରୋଷେଇଲେ ଦିଟା ବେକୁ ଖାଉ।
ସକାଳେ କଣ ହବ।
ସକାଳେ ଜଳଖିଆ ଖାଇଯିବୁ।
ଦୁହି ପହର ରୋଷେଇ କଲେ ରାତିରେ ଖାଇଦିଅ ସେଇଟା ନା କିଛି ଆଉ କରନି।
ନା ନା। ଦିପହର ଭାତ ହୁଏ ରାତିରେ ରଟି ହୁଏ। ଅନା ମିଛକଥା କହନି ହଁ ପଚାର ତରକାରୀ ପତ୍ର ଯାହା ଥିବ ସେଇଟା ଖାଉଛି।
ରଖିଦିଅ ରଖିଦିଅ।
ହୋଉ ରଖୁଛି।
ନିହାତି।